ହ୍ୟାଲୋ
ହଁ ହ୍ୟାଲୋ
ବର୍ଷା ହଉଚି କି ସେପଟେ ବର୍ଷା ର ସାଉଣ୍ଡ ଶୁଭୁଛି ଯେ
ଆଜ୍ଞା ଆପଣଙ୍କ ସେପଟେ ବର୍ଷା ହେଉଛି କି
ନା ନା କାଲି ଦିନ ସାରା ହଉଥିଲା। ଆଜି କିନ୍ତୁ ବର୍ଷା ହଉନି
ହୁଁ ହ
ଆଗ ଟିକେ ମେଘୁଆ କରିକି ରଖିଛି କିଛି ବର୍ଷା ହଉନିଁ।
ଆମର ଏପଟେ ଦି ଦି ଦିନ ତିନି ଦିନ ହେଇଗଲାଣି ବର୍ଷା ହଉଛି ଦିନ ରାତିକି
ଓହୋ ଆମର କାଲି ପହର ଦିନ ବି ଅଳ୍ପ ବର୍ସି ଥିଲା କାଲି କାଲି ଦିନ ସାରା ବାରଟାରୁ ବର୍ଷା ହେଇଥିଲା ଆଜି କିନ୍ତୁ ବର୍ଷା ହେଇନି।
କଣ କରୁଛନ୍ତି ଏବେ?
କିଛି ନାହିଁ ଏମିତି ହିଁ ଅଛି ଘରେ ଆପଣ?
ହଁ ଏମିତି ଏବେ ବର୍ଷା ହଉଛି। ଶୋଇପଡ଼ିଥିଲି ଏବେ ଉଠିକି ବାହାରକୁ ଆସିଛି ବର୍ଷା ଟିକେ ଛାଡ଼ିଛି
ଓ ଆଉ କଣ ପଢୁଛନ୍ତି।
ନାଇଁ ନାଇଁ ଗାଡି ଚଉ ହଁ ପଢ।
ଗାଡି ଡ୍ରାଇଭର।
ହଁ।
କୋଉ ଗାଡି ଚଲାଉଛନ୍ତି।
ମେସିନି ଯୋଉ କହୁନାହାନ୍ତି ଜେସି ବିି
ଓହୋ ଜେସିପି ଡ୍ରାଇଭର।
ହଁ
ଓଁ ହୁଁ ହୁଁ
ଆପଣ କଣ କରନ୍ତି?
ନାାଇ ମୋର ପ୍ଲସ୍ ଥ୍ରୀ ସରିଲା ଏମିତି ଏବେ ସବୁ ଜବ ପାଇଁ ଆପ୍ଲାଏ କରିବା କଥା। ଖାଉ।
ହୁଁ ହୁଁ
ଘରୁରୁ ବାହାରେ ଘରୁ ବାହାରେ ରହିକି କାମ ନା ନା ଘର ପାଖା ପାାଖିରେ
ଘର ପାଖା ପାାଖିରେ ଏବେ ବର୍ତ୍ତମାନ ଘର ପାଖା ପାଖିରେ
ହଁ ଗାଡି ଆପଣ ନିଜର
ନାଇଁ ନାଇଁ ନିଜର ନୁହଁ।
ପାଳ ହେଲା।
ଆଉ ଜଣଙ୍କ ପାଖରେ ଆଉ
ମଜା ଲାଗୁଥିବ ଆଉ ଦେସୀ ପିଛ ଆଉ ଦେଖିବା ପାଇଁ ମଜା ଲାଗୁଛି ଜେସେବିକୁ କହିଲେ।
ମଜା କଣ ଯେମିତି ଚଲେଇଲେ ପରିଶ୍ରମ ଟା ହଉଛି ନା କୋଉ କାମ ଟା ପରିଶ୍ରମ ନାହିଁ।
ତାର ଟ୍ରେନିଂ ନବାକୁ ପଡୁଚି କି ନା ସେମିତି କିଛି ନାହିଁ?
ଯାହେଲେ ବର୍ଷେ ଦୁଇ ବର୍ଷ ରହିକି ଟ୍ରେନିଂ ନେବାକୁ ପଡିବ ଶିକିବାକୁ ପଡିବ ଯାଇକି। ଶିକିଲା ପରେ ତାପରେ ଲାଇସେନ୍ସ ଆପ୍ଲାଏ କରିବାକୁ ପଡ଼ିବ ତାପରେ ଯାଇକି ଯଉଠି ଯିବ ଚଲେଇବାକୁ ପଡିବ। ସେମିତି କିଏ ଦବ ଆପଣଙ୍କୁ। ଆଉ ଘରେ କିଏ କିଏ ଅଛନ୍ତି ଆପଣଙ୍କର? ହାଲୋ।